ଶୁଭ ସକାଳୁ। ଜଗନ୍ନାଥ୍ କଣ କରଛୁ?
ଏଇଠି ବସିଥିଲି ଗାଧୋଇକି।
ଓ ତମ ଆଡେ ବର୍ଷା ହଉଛି ନା?
ହୁଁ ଆମ ଆଡେ ତ ସକାଳୁ ବର୍ଷା ଚାଲିଛି
ହୁଁ। ହଁ ଭାଇ ଏବେ ଟିକେ ଜୋର ହଉଛି ଆଜି କୁଆଡେ କ ଯିବ ଯାଇ ହବନି କିଛି।
ହୁଁ ହୁଁ ଏବେ ଜୋର ହଉଛି ଆଜି ବହୁତ ଜୋର।
ହୁଁ।
କାଲି
ହଁ କାଲି ହେଇଥିଲା କାଲି ବି ସେଇ ବାରଟା ଏଗାରଟା ବେଳକୁ ହେଇଥିଲା।
ହଁ ହଁ କାଲି ସେତିକି ଆଇଥିଲା।
ହୁଁ।
ଆଛା କଣ କରୁଥିଲେ?
ଆଜ୍ଞା?
କଣ କରୁଥିଲେ ଆପଣ?
ଏଇ ବସିଥିଲି ଆଉ ବର୍ଷା ତ ପକଉଛି କିଛି ତ କରିହଉନି। ଯାଇଥାନ୍ତି ଟିକେ ଗୋଟେ ଜାଗାକୁ ବାକି ଯାଇପାରିଲିନି।
ଆପଣ
ରୋଷେଇ ଆମ ସକାଳ ହୁଏ ନା।
ଆଉ?
ନା ନା।
ନା ରୋଷେଇ ଆମର ସକାଳୁ ହୁଏ ନା ଆମର ଅକଚୁଆଲି ଜଳିକିଆ ଦୋକାନ ସେଥିପାଇଁ। ଟାଇମ ହୁଏ ନା ନା ତ ଆମେ ବାହାରାରୁ କିଣି ଖାଇ ହ ହ୍ୟାଲୋ ହଁ ତମର
ଆମର ତ ରୋଷେଇ ଶେଷ।
ଏତେ ଶୀ ଏତେ ଶୀଘ୍ର
ହୁଁ
ଏ ମାନିବାକୁ ପଡ଼ିବ ମା ମାନଙ୍କୁ।
ହୁଁ
ଏତେ ଶୀଘ୍ର କରିଦେବେ ସବୁ। ଆମେ ପାଇବୁନୁ।
ହୁଁ
ମୁଁ ତ ସେଇ ଜିନିଷ ଚିନ୍ତା କରେ। ଏମିତି କରିଦଉଚନ୍ତି ସେମିତି କରିଦଉଚନ୍ତି। କରିପାରିବେନି କି ସେ ମୁଣ୍ଡ ଖରାପ ହେଇଯାଏ।
ଆଚ୍ଛା ଆପଣଙ୍କୁ ଟାଇମ୍ ହେଉନି।
ଆଜ୍ଞା
ମୁଁ କହିଲି ସକାଳେ ଯୋଉ କହୁଛନ୍ତି କିଣି ଖାଇ ଦଉଛନ୍ତି। କଣ ରୋଷେଇ କରିବା ପାଇଁ ଟାଇମ ହଉନି। କଣ କରୁ
ନାଁ ନାଁ ଆମର ଆକ୍ଚୁଲି ଗୋଟେ ଜଳଖିଆ ଦୋକାନ ଅଛି। ବୁଝିଲେ କି।
ଆଚ୍ଛା ଆଚ୍ଛା ଆଚ୍ଛା।
ସକାଳୁ ତା ପାଇଁ ସବୁ ତିଆରି ହେବ। ଚାରିଟା ବେଳେ ହାଟରେ ବିକ୍ରି ହବ। ହରିପୁର ହାଟ ଜାଣିଚନ୍ତି।
ଆପଣ କୋଉଠି ରହୁଛନ୍ତି। କୋଉ ଡିଷ୍ଟ୍ରିକ୍ଟ କଣ?
ଯାଜପୁର
ଆଚ୍ଛା ଯାଜପୁର ତ ମୁଁ ଜାଣିନି। ହଁ କୁହନ୍ତୁ।
ହଁ ତ ସେଇଠି ବିକ୍ରି ହବ। ସେଥିପାଇଁ ସକାଳ ମୁଁ ପ୍ରିପାରେସନ୍ ହୁଏ। ତାପରେ ମୋର ଟିକେ ଅନ୍ୟ କାମ ବି ରହୁଚି। ଏଇସବୁ ଜିନିଷ
ମାନେ କଣ ରାତି ଚାରିରୁ ନିଆଁ ଡେଟ୍ ହେଲା।
ନାଇଁ ନାଇଁ ନାଇଁ ନାଇଁ ଚାରିଟା ବେଳେ
ଓ ଭଲ ଏ ଭଲ ଇନକମ୍ ଭଲ ନାଁ।
ହଁ ସେମିତି ଆଉ ଆକ୍ଚୁଆଲି ବାପା ସେଇଟା କରୁଥିଲେ। ବାପା ଚାଲିଗଲେ ବାପା ଚାଲିଗଲା ପରେ ଆମେ କରୁଚୁ ଆଉ। ହଁ ସେମାନେ ଦେଖ ଶୀତ ଦିନେ ବର୍ଷ୍ ବର୍ଷା ଦିନେ ଦହିବରା ଏତେ କିଏ ଖାଆନ୍ତି କି?
ନାଁ ନାଁ
ହେଲେ ବି ଆମର ସେଥିରେ ଚାଲେ। ତାମାନେ ଚିନ୍ତା କରନ୍ତୁ କେମିତି କଣ ଚାଲିଥିବ ଆଉ।
ହୁଁ
ଏଇଆ ହଉଚି କଥା ଆଉ। ଯେତେବେଳେ ସିଏ ଉଠିଲେ।
ଆଚ୍ଛା
ଏ ସବୁ ଜିନିଷ ଦେଖୁଚନ୍ତି ନାଁ କୋଉ ଭଳିଆ ବର୍ଷା ହଉଛି।
ହଁ ହଁ ବର୍ଷା ତ ଏବେ ଚାଲିଚି ଲଘୁଚାପ ଅଛି ନା ତ ଚାରିଆଡେ ବର୍ଷା ହଉଛି।
ଚାରିଆଡେ ବର୍ଷା ହଉଚି ଯେ ହେଲେ ଦେଖିବି ଏମିତି ବର୍ଷାଟା ଏଇନା ଛାଡିଗଲା। ଗୋଟେ ଦିଟା ବେଳକୁ ଫୁଣି ଗରମ। ଗରମ ଗୁଳୁଗୁଳିଆ ଯୋଉଭଳିଆ ହଉନି ନା। ପୁଣି ହବ ଏମିତି କଁ ପାଇଁ ହଉଛି? ଆପଣ ଏମିତି ଜାଣିଛନ୍ତି?
ସେମିତି ତ କହିଲେ ବହୁତ ରିଜନ ଆସିବ। ଆଜିକାଲି ମାନେ ଯୋଉ ପରିସ୍ଥିତି ହେଲାଣି ମଣିଷଙ୍କ ବଞ୍ଚିବା ଅସମ୍ଭବ ହେଇଯାଉଛି।
ହୁଁ।
ମାନେ ଯଦି ଆମର ଶ୍ୱାସକ୍ରିୟା ବି ଠିକ୍ ରେ ଲୋକ କରିପାରୁନାହାନ୍ତି। ମାନେ ଗଛକୁ କାଟି ଦଉଛନ୍ତି ନା ସବୁ ବିଭିନ୍ନ ମାନେ ବ ବସତି ସ୍ଥାପନ କରି କଳକାରଖାନା ଯେମିତି ବଡ ବଡ ଇଣ୍ଡ ଷ୍ଟ୍ରୀ ମାନେ ତିଆରି କରିବା ପାଇଁ ଜଙ୍ଗଲକୁ କାଟି ଦେଇେଇକି ଆମର ସେଠି ମାନେ କରିଦଉଛନ୍ତି ଯୁ ଆମର ଗୋଟେ ଜଙ୍ଗଲ ନଷ୍ଟ ହଉଛି ନା ନାଇଁ? ପରିସଂସ୍ଥା ଆମର କ୍ଷତି ହଉଛି ତ ଆମର ଯେତିକି ପରିମାଣ ଦରକାର ତାର ପରିମାଣ କମି ଯାଉଛି ନା ନାଇଁ ଆମର ମାନେ ଯେତିକି ପରିମାଣ ରହିଲେ ମନେକର ଆମର ଶହେ ଜଣ ଅଛନ୍ତି। ଦେଢଶହ ଗଛ ଥିଲେ ସିନା ସମସ୍ତେ ଠିକ ଏବେ ଯଦି ଶହେ ଜଣ ଥିବେ ପଚାଶଟା ଗଛ ଥିବ।
ହଁ। ସେଇଥିପାଇଁ ଶ୍ୱାସଜନିତ ରୋଗ ବହୁତ ବାହାରୁଛି ନାଇଁ କି।
ସେଟ ସେଟ୍। ଏଟା ଗୋଟେ କାରଣ ତାପରେ ଆମର ଯୋଉ ପେଟ୍ରୋଲ ଏବେ ଇଥେନଲ ମିଶୁଛି ସେଟା ବି ଗୋଟେ କାରଣ ହେଇପାରେ। ଏଇନା ଇଥନଲ ଟା ଆମର ଦେହ ପାଇଁ ଭଲ ନୁହଁ କି ଗାଡି ପାଇଁ ବି ଭଲ ନୁହଁ। ତାର ଯୋଉ ଗ୍ୟାସ ଟା ଧୂଆଁ ଟା ବାହାରି ସେଟା ମାନେ ଦେହ ପ୍ରତି ହଁ ଶରୀର ପାଇଁ ଭଲ ନୁହଁ ସେଇଟା।
ଆର୍ଚୋଲି ଯୋଉ କୁହନ୍ତିନି ଆଗ କାଳରେ ମା ମାନ ଯୋଉ ଜେଜମା ମାନେ। ନିଜ ପାଇଁ ନିଜେ ଗାତ ଖୋଳୁଛ ସେଇଟା ଏବେ ଚାଲିଛି ଆମେ କଁ ଆମ ପାଇଁ ଭଲ ହଉଛି ଗଛ ଟା ଆମେ କାଟି ଦଉଛୁ ଆମେ ସହଜରେ ଜଳିବା ପାଇଁ କଳକାରଖାନା ସବୁ ବଠଉଛନ୍ତି କଳକାରଖାନାରେ ଯୋଉ ବି ଜିନିଷ ବା ବସୁଛନ୍ତି ତାଠୁ ଯୋଉ ଧୂଆଁ ଟା ବାହାରିଲା ଶ୍ୱାସଜନିତ ରୋଗ ହେଲା, କ୍ୟାନସର ହେଲା, ସବୁ ପ୍ରକାର ରୋଗ ହେଲା।
ହୁଁ।
ତାପରେ ଆମେ ବି ଆଉ ପରିଶ୍ରମ କରିକି ଜିନିଷ ଲଗେଇଲେନି, ଖାଇଲେନି ସବୁ ବାହାର ଜିନିଷ ଖାଇଲେ ସେଥିପାଇଁ ସୁଗାର। ଆଉ ବହୁତ ପ୍ରକାର ରୋଗ ହେଲା ହାର୍ଟ। ଏସବୁ ଜିନିଷ ବେଶୀ ହଉଛି। ମେଡିସିନ ଖାଇଲେ କାହିଁକିନା ମୁଁ କଏରୁ କହୁଛି ଅନୁଭବ ରୁ କହୁଛି ମୋ ବାପା ତାଙ୍କର ପାାରାଲିଶି ହେଇଥିଲା। ତ ସିଏ କଣ କହିଲ ତାଙ୍କୁ ପୁରା ଠିକ୍ ହେଇଯାଇଥିଲେ ଠିକ୍ ହେଇଥିଲା ମାନେ ଯି ତିନି କିଲୋମିଟର ଚାଲି ଚାଲି ବା ପଳଉଥିଲେ ଭଲ ହେଲା। ତାପରେ ତାଙ୍କୁ କଣ କହିଲୁ ଟିକେ ସବୁବେଳେ ଥଣ୍ଡା ଟା ରହିଲା। ଥଣ୍ଡା ରହିଲା ବୋଲି ସେ ମେଡିସିନ ସବୁବେଳେ ମାନେ ସିର ଚାଲି ଚାଲି ପଳଉଥିଲେ ନା। ସିଏ ସବୁବେଳେ ପଇସା ରଖନ୍ତେ ସିଏ ଯାଇକି ଆପେ ଆପେ ତାଙ୍କର ନେଇ ଆସିବେ ମେଡିସିନ ମେଡିସିନ୍। ଜୀମିତ୍ ଡକ୍ଟର ଯୋଉ ମେଡ଼ିସିନ୍ ଟା ଲେଖିଛି। ସେଇଟା କେ ଗୋଟେ ଦିନ ଦିନରେ ଥରେ କିମ୍ବା କୌଣସି ଅଛି ତାରଣ। କେତେବେଳେ କଣ ଖାଇବ କି ସେ ସେମିତି ନାହାନ୍ତି ତାଙ୍କର ନେଇ ଆସିବେ ସକାଳେ ଗୋଟେ ଚାରଟା ବେଳେ ଗୋଟେ ଯେତେ ବେଳେ ଇଚ୍ଛା ସେ ଖାଇବେ। ଖାଇବେ ସେଥିପାଇଁ ତାଙ୍କର ବ୍ରେନ ଷ୍ଟୋକ ବାହାରିଗଲା। ହାର୍ଟ ଚୋକ ବାହାରିଲା।
ହୁଁ ମେଡିସିନ ଟା ବି ଭଲ ନୁହଁ ନା।
ହଁ ମେଡିସିନ ଟା ଭଲ ଜମା ବି ନୁହଁ।
ତାର ପରିମାଣ ଅଧିକ ହେଲେ ପୟଜନ କରିଦିଏ ସେଇଟା।
ହଁ ସେଇଟା ସିଏ ବୁଝିଲେନି ତା ପରେ। ଏବେ ଆମେ ଯୋଉ ବିଷ ଗୁଡା ଖାଉଛନ୍ତି ଯେମିତି ଖାଦ୍ୟ ଯୋଉ ସବୁଜ ପନିପରିବା କହିକି ଆମେ ତା ଦେହରେ ମିଶ ସେଇଗୁଡ଼ାକୁ ଖାଉଛନ୍ତି।
ହୁଁ ଦେଖିବାକୁ ସୁନ୍ଦର ଭିତରେ କିନ୍ତୁ ବିଷ।
ହଁ ସେଇଥିପାଇଁ ହିଁ ଆମର ଦେହ ଟା ବେଶୀ ଖରାପ ହଉଛି ଖରାପ ହେଲେ ମାନେ କଣ ତାକୁ ନ ଆଣିଲେ ହବନି ଔଷଧ ନ ଖାଇଲେ ହବନି ଆଗେ କଣ କରୁଚି ଦେଖ। ମା ମାନେ କି ଜେଜେମା ମାନେ କଣ କରୁଥିଲେ। ଏଇ କଣ ହେଲା ଦେହ ଖରାପ ହେଲା ଚେରମୁଳି ହେଲା। କିବା ଗଛ ପତ୍ର ଆୟୁର୍ବେଦିକ ଜିନିଷ ଦେଇକି ଠିକ ହେଇଯାଇଥିଲେ ଠିକ କରିଥିଲେ ଏତେଟା ମେଡିସିନ ଖାଉନଥିଲେ। କିନ୍ତୁ ଏବେ ପ୍ରତ୍ୟେକ ଘରେ ମେଡିସିନ ଚାଲିଛି।
ସେଟା ବି ଗୋଟେ ପ୍ରକାର ମେଡିସିନ ନା ସେଟା ବି ମେଡିସିନ ଆଉ ମେଡିସିନ ଟା ତ ସେଥିରେ ହଉଛି ନାଁ। କିନ୍ତୁ ସେଟା ପିଓର ଥିଲା ଏଇଟା ଡୁପ୍ଲିକେଟ ଫଲସ ଧରୁଛି। ଏଥିରେ ମିଶୁଛି ବହୁତ ପ୍ରକାର କେମିକାଲ।
ନା ନା ସେଇଠି ଗୋଟେ ଜିନିଷ କଣ କହିଲ। ଆମେ ଯୋଉ ପରିମାଣର ଦେହ ଟା ଖରାପ ତ ସେଇ ପରିମାଣର ମେଡିସିନ ଟା ଖାଇବା କଥା। ଆମେ ଯଦି ବିଷ ଟା ଖାଇକି ଦେହ ଟା ଖରାପ କରିବା। ହ ସେମିତି ଆଗେ ଏମିତି ଦେହ ଖରାପ ହେଇଥିଲା ପ୍ରକୃତି ପ୍ରକୃତି କାରଣ ପାଇଁ ଯେମିତି ପ୍ରକୃତି ବର୍ଷା ଟା ହେଲା କଣ ହେଲା ଟିକେ ଥଣ୍ଡା ହେଇଯାଇଥିଲା। ପ୍ରକୃତିର ଯୋଉ ଔଷଧ ଟା ସେଇଥିରେ ଭଲ ହେଇଯାଉଥିଲା ଦେହ ସୁସ୍ଥ ରହୁଥିଲା ଏବେ କଣ ନିଜେ ବିଷ ପକେଇଲେ ସେ ଗଛରେ ତାକୁ ଖାଇଲେ ସେଥିରେ ରୋଗ ହେଲା। ତ ମେଡିସିଲ ଯିବୁ ହିଁ ଯିବୁ ମେଡିସିନ ଆଉ କଣ ପ୍ରକୃତି ତାକୁ ଭଲ କରିପାରୁଛି ନା।
ହୁଁ ହୁଁ।
ଏଇସବୁ ଜିନିଷ ଆଉ।
ଆଉ କେତେ ଦିନ ଗଲେ ମାନେ ପାଣି ବି ମିଳିବା ଇଏ ହେଇଯିବ ଜାଣିଚୁ ନା ନାହିଁ। ଏବେ ଯୋଉ ଇଥନଲ ହଉଛି।
ହୁଁ।
ମାନେ ସେଟା ଦଶ ହଜାର ଲିଟର ନା କେତେ ଲିଟର ପାଣିରେ ଯାଇକି ଗୋଟେ ଲିଟର ଇଥେନଲ ହଉଛି।
ହୁଁ।
ମାନେ ଏମିତିଆ ପରିସ୍ଥିତି ଆସିବ ପାଣି ବି ପିଇବାକୁ କଣ ଲୋକଙ୍କୁ ମିଳିବନି।
ହୁଁ ଏମତି ଯଦି ଇଥେନଲ ତିଆରି ହେଲା ତ ପାଣି ସର୍ଟ ହବ ହିଁ ହବ।
ହୁଁ।
ହେଲେ ଆମେ ହିଁ ହଇରାଣ ହବା। ଆଉ ଏବେ କଣ ଗୋଟେ ବାହାରିଛି କଣ କହିଲ ମେଡ଼ିସିନ ମେଡ଼ିସିନ ତ ନୁହଁ। ଗୋଟେ ଗୋଲ ଟେ କଣ ଗୋଟେ ବାହାରୁଛି। ସେଟାକୁ ପାଟିରେ ପକେଇ ଦବ ପାଣି ହେଇଯାଉଛି।
ହୁଁ ସେଟା କଣ ମୁଁ ଜାଣିନି।
ହୁଁ ହୁଁ ତମେ ଜାଣିନ। ତଇଠୁ କଣ ବାହାରୁଛି ମୁଁ ଦେଖିଥିଲି। ମେ ବାହାରେ ଆମ ଭାରତରେ ଆସିନିଁ ବାକି ବାହାରେ ଆସିଛି।
ମାନେ ସେ ଟାବଲେଟ ଗୋଲ ଟା ଖାଇଦେଲେ ପାଣି ଯେମତି ହେଇଯାଏ।
ପାଟିରେ ପାଣି ହେଇଯିବ।
ଯେତିକି ଏ ଟିକେ
ଆଜ୍ଞା।
ମୁଁ କହିଲି ପାଣି ଯେତିକି ମାନେ
ଗୋଟେ ଠୋକ।
ଗୋଟେ ଧୋକ ସେଇଟା ଏକ୍ଟୁଏଲୀ ମତେ ମୋତେ ଲାଗୁଛି କଣ କହିଲେ ମାନେ ଯୋଉ ମେଡିସିନ ଟା।
ହୁଁ।
ସେଇଟା ଯେତେବେଳେ ଆମର ପାଟି ଭିତରେ ମେଲ ହେଇଯାଏ।
ହୁଁ।
ସେଥିରେ ଏମିତି କିଛି ମାନେ ଥାଏ କଣ? ସେଥିରେ ଏମିତି କିଛି ସେମତି ହଁ ସେଥିରେ କେମିତି ମାନେ ଏମିତିଆ କିଛି ମିଶିଥାଏ ଯାହା ଫଳରେ ଆମର ପା ପାଟିରେ ମେଲ୍ଟ ହେବା ପରେ ଆମର କେମିତି ହଁ ହଁ ଖଟା ଜିନିଷ ଆସିଲେ ଆମର ପାଟିରୁ ଲାଳ ବାହାରେ ସେମିତି ଆଉ। ମାନେ ସେଇଟା ହିଁ ମଳି ଧ ମାନେ ମାନେ ଆମର ଯୋଉ ଜଳୀୟ ଅଂଶ ଟା ମତେ ଲାଗେ ସେଇଟା ଭିଡିକି ହୁଏ।
ହୁଁ ତେବେ ସେମିତି କିଛି ଲାଗୁଛି।
ଆଉ ନହେଲେ ଏ ଆଉ ଏଡି ମେଡିସିନ ସେଟା ତ ଶୁଖିଲା ସେଥିରୁ ପାଣି କୁଆଡୁ ଆଇବ।
ହଁ ସେଇଟା ଠିକ କଥା। ନ ନେ ଆଉ ଆମେ ତ ଏବେ ସେଟା ଦେଖି ନାଉ କି କାଲି ଶୁଣିଛୁ ଯା। ଦେଖିନୁ କି ଦେଖିଲେ କି କଣ କଲେ ଜାଣିବା ଆଉ କଣ? କଣଟା ହଉଛି କଣଟା ନାଇଁ ଆଉ
ହଉ ବୁଲାବୁଲି ପ୍ର୍ଲେସ୍ ଅଛି।
ଆଜ୍ଞା ଆମର।
ହୁଁ।
ଆମର ମା ବିରଜା ମନ୍ଦିର ଅଛି ଏଠି।
ହୁଁ।
ତାପରେ ଯୋଉ ମହାବିନାୟକ।
ହୁଁ।
ତାପରେ ଆମର ଏଠି ଅଛି କଣ କହିଲ ଉଦୟଗିରି ଲଳିତଗିରି।
ଏଇ ସବୁ ଅଛି ଆଉ ଆହୁରି ବହୁତ କିଛି ଅଛି।
ମା ପି ମା ପତାଙ୍କ ଟିକେ ବାସୁଛ ନା ନାଇଁ।
କଣ କହିଲେ?
ମା ବିରଜା ଙ୍କ କତିକି କେବେ ଆସିଛ ନା ନାଇଁ।
ନା ନା ଯାଇନି ସେଆଡେ।
ହଁ ଏବେ ଗୁଟେ ଆ, କଣ କହିଲ ମହାବିନାୟକ ଯୋଉ ଚଣ୍ଡିଖୋଲ। ସେଠି ଗୋଟେ ହଉଛି ମନ୍ଦିରଟେ। ପ୍ରତିଷ୍ଠା ହେଇନି ମନ୍ଦିରଟି ହଉଛି ପୁରା ଉ, ଯୋଉ ଜଗନ୍ନାଥ ମନ୍ଦିର ପୁରୀ ଜଗନ୍ନାଥ ମନ୍ଦିର ଭଳିଆ ଦେଖା ହଉ ଜାଣିଚ ନା ନାଇଁ।
ଆଚ୍ଛା ହଉ ହଉ ଦେଖିବା କେତେବେଳେ ଯିବା ଆଉ ହଉ ହଉ। ଦିଦି ମୁଁ କହିଲି ମୋର ଗୋଟେ କାମ ଆସିଲାଣି ମୁଁ ଯିବି ତ ଟିକେ ଯୋଉ ମୁଁ ର ଖିଦଉଛି ନେକ୍ସଟ୍ ଟାଇମ୍ କେତେବେଳେ କଲ୍ କରିବି ଆଉ।
ଆଜ୍ଞା, ଆଜ୍ଞା।
ଅ, ଜୟ ଜଗନ୍ନାଥ।
ଜୟ ଜଗନ